ମୋ କଥା ଶୁଭ ଯାଉଚି? ଆଉ ଆପଣ ଆଜି ଖାଇଚନ୍ତି?
ଛି।
କଣ ଖାଇଛନ୍ତିି?
ସିବେଇ ଉପମା ଉଇଥ ଚିିନି। ଆନ୍ଥ ଆ ଟିିକେ ନିମିକି।
ନିମକି ଆଣିିମି ସିମି ଖାଉଛନ୍ତି ଗୋଟେ ନୂଆ ଡିଜାଇନ କରୁଛନ୍ତି ଆପଣ ଆଉ।
ନୂଆ ଡିଜାଇନ ଏଇଟା କଣ ପେପର ହେଇଚି ଯେ ଡିଜାଇନ କରିବୁ।
ହୁଁ କିଏ ଜାଣିଲା ଆପଣ କରିପାରନ୍ତି।
ଓହୋ ଏତି କଥା କି ଆପଣ କଣ ଖାଇଲେ?
ମୁଁ ସେଇ ମ୍ୟାଗି ଚାଉମିନ ଉପମା ଘରେ କରିଥିଲା ତ ଟିକେ ଟିକ ଖାଇଦେଲୁ ଆଉ।
ଓହୋ।
ଆପଣଙ୍କୁ ବିରିୟାନୀ ପସନ୍ଦ?
ହୁଁ ସେମିତି ଆଉ।
କେସ କଶ୍ମୀର ବିରିୟାନୀ କେବେ ଖାଇଚନ୍ତି?
ହଁ।
କଶ୍ମୀରି ବିରିୟାନୀ।
କୋଉ ବିରିୟାନୀ ଶୁଭିଲାନି?
କଶ୍ମୀରୀ କଶ୍ମୀରୀ ବିରିୟାନୀ?
ନାଇଁ ଏଇ ଯୋଉ ୱାର୍ଡଟା କହିଲେ ମୁଁ ଫାଷ୍ଟ ଟାଇମ୍ ଶୁଣିବାକୁ ପାଉଚି ହାଇଦ୍ରାବାଦି ଶୁଣିଥିଲି ମୁୁରାଦାବାଦି ଶୁ କଲିକତା ଶୁଣିଥିଲି କଶ୍ମୀରୀ ବିରିୟାନୀ ମୁଁ ଫାଷ୍ଟ ଟାଇମ୍ ଶୁଣିବାକୁ ପାଉ
ହଁ ଏଇଟା ଆକ୍ଚୁଆଲି ନୂଆ ବିରିୟାନୀ। ମୁଁ ନେଟରେ ଦେଖିଥିଲି ମତେ ଭଲ ଲାଗିଲା। ତ କ କଶ୍ମୀରୀ ବିରିୟାନୀ ମାନେ ମାନେ ସେଇଥିରେ ଡ୍ରାଏଫ୍ରୁଟ୍ସ ସଫ୍ରନ୍ ଆଉ ଫ୍ରୁଟ୍ସ ତ ପଡ଼େ ଫ୍ରେଶ୍। ଆଉ ଯଦି ଇନଗ୍ରିଡିଏଣ୍ଟ ମୁଁ କହୁଚି ଫାଷ୍ଟ କଣ କଣ ୟୁଜ୍ ହୁଏ? ଫଷ୍ଟ ହେଲା ଚାଉଳ ପାଇଁ ଦି କପ୍ ବାସୁମତୀ ଯଦି ଚାରି ଜଣଙ୍କ ପାଇଁ ବନଉଚନ୍ତି। ଦି କପ୍ ବାସୁମତୀ ରାଇସ ଆଉ ଚାରି କପ ପାଣି। ଆଉ ଦି କପ ଡ ଯୋଉ ଇଏ ପତ୍ର ବେ ଲିଭ୍ସ ପତ୍ର ଆଉ ଚାରି ଚାରିଟା ହୋଉଚି ଅଳେଇଚ। ଆଉ ଚାରିଟା ହୋଉଚି ଲବଙ୍ଗ ଆଉ ଗୋଟେ ହୋଉଚି ଯୋଉ ଡାଲ ଚିନି ଆଉ ଲୁଣ ସେଟାକୁ ମାନେ ରାଇସ ପାଇଁ ଦରକାର। ଆଉ ଆପଣଙ୍କ ଘରେ କଣ ର ମାନେ ରାଇସ୍ ପାଇଁ କୋଉ ଚାଉଳ ୟୁଜ୍ ହୁଏ ବାସୁମତୀ ରାଇସ୍ ନା ନର୍ମାଲ ରାଇସ୍?
ଉ-ଉଷୁନା ଚାଉଳ ନର୍ମାଲ ଓରି ଇ ଓଡିଆ ଆମ ଓଡିଆ। ତ ଉ ଉଷୁନା ଚାଉଳରେ ଚାଲେ ଆମର ଏପଟେ ଭୁବନେଶ୍ଵର ଆଡେ ଆଉ।
ନା ନା ମୁଁ କହୁଛି ବିରିୟାନୀ ପାଇଁ।
ବିରିୟାନୀ ପାଇଁ ତ ବିରିୟାନୀ ଚାଉଳ ବାସୁମତୀ ରାଇସ।
ଓହୋ ବାସୁମତୀ ରାଇସ ୟୁଜ ହଉଚି ତ ଆମର ବି ବାସୁମତୀ ରାଇସ ୟୁଜ୍ ହୁଏ କାଳେ ଆପଣ ଉଷୁନା ଚାଉଳରେ କରୁଥିବେ ବିରିୟାନୀ ସେଇଥିପାଇଁ ପଚା ରିଲି ଆଉ।
ଉଷୁନା ଚାଉଳରେ
କଣ କଣ?
ଉଷୁନା ଚାଉଳରେ କେବେ ବିରିୟାନୀ ହେଲାଣି?
ନାଇଁ କରନ୍ତି ନା ମାନେ କିଛି ବି ହେଇପାରେ ଇଏ ଆମ ଓଡିଶାରେ କିଛି ବି ହେଇପାରେ। ତ ମୁଁ କହିଦେଲି ଆଉ ଆଉ ଯଦି ଆପଣ ଚିକେନ ବିରିୟାନୀ କରିବେ ତ ଫାର୍ଷ୍ଟ। ପାଂଶହ ଗ୍ରାମ ଚିକେନ କରିବେ ଆଉ ଯଦି ପା କଶ୍ମୀରୀ ପନିର ବିରିୟାନୀ କରିବାକୁ ଚାହିଁବ ତିନିଶହ ଗ୍ରାମ ପନିର କାଟିବେ। ଆଉ ତାପରେ ସେ ଚିକେନ ପାଇଁ ଫାର୍ଷ୍ଟ ଅଁ ଗୋଟେ କପ୍ ମାନେ ପୁରା ଘୋଳ ଦହି। ଗୋଟେ ଟେବୁଲ ସ୍ପୁନ ହଉଚି ଜିଞ୍ଜର ଆଉ ଗାର୍ଲିକର ଯୋଉ ପେଷ୍ଟଟା। ଆଉ ରେଡ ଚିଲି ପାଉଡର ଗୋଟେ। ଆଉ ହଳଦୀ ହଉଚି ହାଫ ହାଫ ଚାମଚ। ଆଉ ଗୋଟେ ଗୋଟେ ଚାମଚ ହଉଚି ଯୋଉ ଧନିଆ ପାଉଡର। ଆଉ ଗୋଟେ ଚାମଚ ଅଧା ଚାମଚ ହଉଚି ଜୀରା ପାଉଡର।
ଚାମ ଅଛି ଆମର ଆଁ। ଅଛି ଆମର ବଡ ଚାମଚ ଅଛି ଆଉ ଯୋଉ ଚାପତିରେ ଯୋଉ ଚାମଚ ଅଛି ସେଇ ଚାମଚ କଥା କହୁଛନ୍ତି କୋଉ ଚାମ ମଚ କଥା କହୁଛ?
ହଁ ଯଦି ଆପଣ ଯୋଉ ଆମେ ସୁପ୍ ପିଉନେ ସେମିତିଆ ସାଇଜରେ ଯୋଉ ଆମେ ନର୍ମାଲି ନ ଯ ଘରେ ଥାଏ ଚାମଚ। ଗୁରା ସେଇଗୁରା ସେଟା ଅଧା ଚାମଚ ୟୁ କରିବେ ନହେଲେ ଚା ପତିର ଯୋଉ ଚାମଚ ସେଟା ୟୁଜ କରିପାରିବେ ଫୁଲ ଚାମଚର।
ଓ ହୋ।
ହଁ ତାପରେ ଲୁଣ ଆଉ ଘିଅ ଆଉ ଆଉ ମାନେ ବାକ କି ଇନଗ୍ରିଡିଏଣ୍ଟ ହଉଛି ଯୋଉ ପିଆଜ ଦିଟା ପିଆଜ। ଆଜ୍ଞା।
ଲୁଣ ମାନେ କୋଉ ଲୁଣ ମାନେ ଧଳା ଲୁଣ ନା ଗୋଲାପୀ ଲୁଣ? ନା ପ କଳା ଲୁଣ।
ଧଳା ଲୁଣ ମ ଯୋଉ ଆମେ ଯୋଉ ନର୍ମାଲ ୟୁଜ କରୁଛେ ସେଇଟା ଆଉ।
ଉଁ ହୁଁ।
ଆଉ ପିଆଜ ତ ନେବେ ଆଉ ଘିଅ ଆଉ ଯୋଉ ଯଦି ଆପଣ ବେଶୀ ଧ ନୀ ହେଇଥିବେ ତ ସେ ଯୋଉ ସ ମ ସାଫରୋନ ୟୁଜ କରିବେ ଆଉ। ଆଉ କାଜୁ ଆଲମଣ୍ଡ।
ହଁ ସେ ଆଜି କାଲି ମିଲ୍କ ର ପେଷ୍ଟର ସାଫରନ ଆଉ ମିଲ୍କର ପାଉଡର ବି ମିଳିଲାଣି।
ସେଇଟା ତ ମାନେ ଉଁ ମା କ୍ଷୀରରେ ଘାଣ୍ଟିକି ପିଇବା ପାଇଁ ଏଟା ମାନେ ପୁରା ଗୋଟା ଗୋଟା ଦରକାର ନା।
ପାଣିରେ ହିଁ ବାଣ୍ଟିକି ହେଇଯିବ ତାର ଗୋଟେ ମସଲା ମିଳେ ମୁଁ ବର୍ତ୍ତମାନ ସେଇଟାକୁ ବିଗ ବାସ୍କେଟ ରେ ଦେଖିବାକୁ ପାଇଥିଲି। ଉଁ ଥରେ କରିଥିଲି ହାଇଦ୍ରାବାଦି ବିରିୟାନୀ ଘରେ। ସେଇ ଟାଇମ ରେ ହିଁ ଦେଖିବାକୁ ପାଇଥିଲ।
ଓହୋ! ତ ମିଳୁଥୁଅ ମୁଁ ତ ଜାଣିନି। ଆଉ ଯଦି ଆପଣ ଫ୍ରୁଟସ୍ ପକେଇଆକୁ ଚାହୁଁଛନ୍ତି। ମାନେ ଫ୍ରୁଟ୍ସ ତ ୟୁଜ ହୁଏ। କାରଣ ମୁଁ ମୁଁ ୟୁଜ କରିନି ଚାହୁଁଚନ୍ତି, ତାହେଲେ ଆପେଲର ଯୋଉ ସେଓର ଖଣ୍ଡ ପକାନ୍ତି। ନ୍ତି। ସେଟା ପକେଇବେ କିନ୍ତୁ, ମତେ ଲାଗୁନି ଭଲ ଲାଗିବ। ଆଉ ଯୋଉ ଧନିଆ ସୋ ଧନିଆ ଆଉ ଯୋଉ କଣ ସେଟା ମିଣ୍ଟ ଲିଭ୍ସ! ସେଇଟା ପକେଇବେ ଆଉ। ଆଉ ଆପଣଙ୍କୁ ଚି ଆଜ୍ଞା।
ମିନ୍ଟ ଲିଭ୍ ସ ମାନେ ପୋଦିନା କଥା କହୁଚନ୍ତି ତ!
ହଁ, ହୋ ପୋଦିନା ପତ୍ର ହୁଁ। ଆପଣଙ୍କୁ, ଚିକେନ ବିରିୟାନୀ ପସନ୍ଦ ନା ପନିର ବିରିୟାନୀ ପସନ୍ଦ?
ମତେ ମଟନ୍ ବିରିୟାନୀ ପସନ୍ଦ।
ମୋଟ୍। ଆପଣଙ୍କୁ ପଚରା ହଉଛି, ଚିକେନ ବିରିୟାନୀ ପସନ୍ଦ ନା ପନିର ପସନ୍ଦ ବିରିୟାନୀ ପସନ୍ଦ? ଆପଣ କହିବେ ମଟନ ବିରିୟାନୀ ପସନ୍ଦ। ଶୁଣନ୍ତୁ, ମୁଁ, ଆପଣଙ୍କୁ କଣ କହିବି ଆଉ?
କମ୍ପେଟାବ୍ଲି, ଚିକେନ ବିରିୟାନୀ ମତେ ବହୁତ ଭଲ ଲାଗେ।
ଓହ! ଚିକେନ ବିରିୟାନୀ ତା ହେଲେ-ଏ ଚିକନ କୁ-ଉ ସେ ଆଜ୍ଞା!
ଦ୍ୱିତୀୟ ନମ୍ବରରେ ଚିକେନ ବିରିୟାନୀ ଆସିବ ଓ ପ୍ରଥମ ନମ୍ବରରେ ମଟନ ବିରିୟାନୀ ଆସିବ।
ଓହ! ଆପଣ ନିଜେ ବୋଧେ କରିଛନ୍ତି, ସେଥିପାଇଁ ବେଶୀ ପ୍ରେମ ଅଛି। ମାନେ-ଏ ମଟନ ପତି।
ହଁ।
ଓହୋ! ଫାଷ୍ଟ ହଉଛି, ଯଦି ଆପଣଙ୍କୁ ଚିକେନ୍ ପସନ୍ଦ! ଆପଣ ଯେନ୍ ମଟନ୍ ପସନ୍ଦ, ମଟନ ବି ୟୁଜ କରିପାରିବେ।
ଆଉ ମୋର ବି ଗୋଟେ ଆପଣ ମାଷ୍ଟର ସେଫ୍ ଦେଖ୍ ଥିଲେ।
ମାଷ୍ଟରସେଫ୍! ନା ମୁଁ ତ ପାଂଞ୍ଚ ଛ ବର୍ଷ ହେଲା ଦେଖିବା ଛାଡି ଦେଇଛି।
ହେଥିରେ ଗୋଟେ ଓଡିଆ ଆମର ସେଫ୍ ଯାଇଥିଲା। ଯୋଉ ତାଙ୍କ ନାଁ ହଉଛି, ବିଶ୍ଵଜିତ ବିଷୟରେ କିଛି ଜାଣିଛନ୍ତି କି?
ହଁ, ହଁ।
ସିଏ ଗୋଟେ ସେଇଠି, ଆମର ଗୋଟେ ଓଡିଆ ରେସିପି କରିକି ନେଇଥିଲେ। ତା ନାଁ ହଉଛି, ଚିକେନ ବେସର। ଆପଣ କେବେ ଖାଇଛନ୍ତି?
ଚିକେନ ବେସର! ମତେ ଚିକେନ ମାନେ ମୁଁ ଏତେ ଖାଇନି। ଚିକେନ ବେସର କଥା କହିଲେଣି ଆପଣ।
ହଁ, ନା ଖାଇନି ଆମର। ମୁଁ ଆପଣ ଗେସ୍ କରି କିନ୍ ଲାଗୁଛି ଦେଖିଆ। ମୁଁ ଆପଣ ରେସିପି ରେସିପିଟା ସେୟାର କରୁଛି। ଅଧିକ ଆମକୁ ପାଁ ଶହ ଗ୍ରାମ୍ ଚିକେନ୍ ଦରକାର! ଠିକ୍ ଅଛି। ସୋରିଷ ଦି ଚାମଚ, ଜିରା ଗୋଟେ ଚାମଚ, ହେଲେ ଗୋଟେ ରୁ ଅଢେଇ ଚାମଚ ହେଲେ ହେଇଯିବ। ଶୁଖିଲା ଲାଙ୍କା ତିନିଟା ଖଣ୍ଡେ ହେଇଗଲେ ହେଇଯିବ। ମୁଁ ଗୋଟେ, ପାଁ ଶହ ଗ୍ରାମ୍ ହିସାବରେ କହୁଛି, ଚିକେନ ର ପାଁଶହ ଗ୍ରାମ୍। ଏଇଟା-ଆ ତିନି ଚାର୍ଜ ଚା ତିନ ରୁ ଚାର୍।
ଓହୋ! ପୁଅମାନେ ପୁଅ ମାନେ ଥିଲେ ଦି ଜଣ ହେଇଯିବ ଆଉ। ପୁଅମାନେ ତ ବେଶୀ ଖାଇବେ ରାକ୍ଷସ ଭଳିଆ।
ଅ ହ।
ହୁଁ।
ସେଇଠି ରସୁଣତ ଛଅ ସାତଟା ଖଣ୍ଡେ ଦରକାରେ, ଆଉ ଅଦା ଗୋଟେ ଫାଳ ବା ଛୋଟିଆ ଗୋଟେ ଇଞ୍ଚ ହେଲା ଭଳିଆ। ପିଆଜ ଗୋଟେ ଦରକାରେ ଟମାଟୋ ଗୋଟେ ଦରକାରେ ହଳଦୀ ଗୁଣ୍ଡ ଗୋଟେ ଦରକାରେ। ହଳଦୀ ଗୁଣ୍ଡ ଗୋଟେ ଚାମଚ ହେଲେ ହେଇଯିବ। ଲଙ୍କାଗୁଣ୍ଡ ଅଢେଇ ଚାମଚ ଆଉ ଲୁଣ ସ୍ୱାଦ ଅନୁସାରେ ସୋରିଷ ତେଲ ତିନି ଚାମଚ ଦରକାର୍। ପାଣି ଲୁଣ ବି ଆବଶ୍ୟକତା ଅନୁସାରେ। ଧନିଆ ପତ୍ର ଟିକେ ପକେଇଦବ।
ଓ ପୋଦିନା ପତ୍ର ପଡ଼ିବନି।
ଚା ପଢ଼େ ମୁଁ ଆପଣଙ୍କ ରେସିପି ଟା ସେୟାର କରୁଚି ଶୁଣନ୍ତୁ ଆଗ।
ଆଛା କୁହନ୍ତୁ କୁହନ୍ତୁ। ରହିଗଲେ କଣ ଜଲଦି କୁହନ୍ତୁ।
ପ୍ରଥମେ ସୋରିଷ ଟିକେ ଦରକାର ଦେନ୍ ଜିରା ଟିକେ ଦରକାର ଦେନ୍ ଶୁଖିଲା ଲଙ୍କା ରସୁଣ ଅ ଦା ଟିକେ ଗରମ ତେଲ ହେଲା ପରେ ସେଥିରେ ଟିକେ ପକେଇଦେବେ ପକେଇଲା ପରେ ସେଟା ଟିକେ ଟିକେ ହେଇଗଲା ପରେ ସେଥିରେ ଅଳ୍ପ ପାଣି ଦେଇ ଟିକେ ଫୁଟିଗଲା ପରେ ବେସର ପିଆଜ ଟା ପକେଇଦିବେ ସେଇଟାକୁ ଟିକେ ଭାଜି ଭାଜିବେ ଭାଜିଲା ପରେ ଟିକେ ସିଝିଯିବ ଯେମିତି
ଦେନ୍ ସେଟାକୁ ଅଲଗା କରିଦେବେ ପୁଣି ଆଉଥରେ କଡ଼େଇ ରେ ସୋରିଷ ତେଲ ଟିକେ ପକେଇବେ। ସେଥିରେ ଟିକେ ପିଆଜ ପକେଇବେ ପିଆଜ
ରିଫାଇନ୍ ରିଫାଇନ୍ ତେଲ ୟୁଜ୍ କଲେ ହବନି ସୋରିଷ ତେଲରେ ୟୁଜ୍ କଲେ ହିଁ ଟେଷ୍ଟ ଆସିବ ନା କଣ?
ନର୍ମାଲି ସରୀଷ ତେଲ ହିଁ ଦରକାର ଆମିଷ ପାଇଁ ସୋରିଷ ତେଲ ହିଁ ଦରକାର।
ହୁଁ ହୁଁ।
କଡ଼େଇ ରେ ଟିକେ ସୋରିଷ ତେଲେ ଗରମ କରି ପିଆଜ ଟାକୁ ବ୍ରାଉ ବାଦାମୀ କରିଦେବେ ହାଲକା ବାଦାମୀ ହେଲା ପର୍ଯ୍ୟ ଭାଜିଦବା ହଲକା ବାଦାମି
ପିଆଜ କାଟି, ପିଆଜ କେତେଟା କାଟି, ପିଆଜ କେତେଟା କାଟିମି।
ଇଏ ଏବେ ଚିକେନ ଦେଇ ଚିକେନ ରେ ଟିକେ ହଳଦୀ ଟିକେ ଲୁଣ ଟିକେ ଆଉ ଟିକେ ମିନ୍ଟେସ୍ ପକେଇକରି ପାଞ୍ଚ ସାତ ମିନିଟ୍ ଭଲ ଭାବରେ କରିଦେବେ।
ହୁଁ।
କରିବା କିଛି ଦରକାର ନାହିଁ ବାଟିଥିବା ବେସର କୁ ଟିକେ ମସ୍ତ ମସଲା ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ଆଉ କିଛି ସମ ସେଟା କଷିବେ ଟିକେ, କଷିବେ, କଷିବେ, କଷିବେ, କଷିଗଲା ପରେ ତାର ପାଣି ବାହାରିବ ସେ ଆବଶ୍ୟକ ସିଜିବା ପ ପର୍ଯ୍ୟନ୍ତ ରାନ୍ଧନ୍ତୁ ଶେଷରେ ଟିକେ ଧ ଧନିଆ ପତ୍ର ଦେଇଦେବେ ଆଉ ରେଡ଼ି ଆଉ।
ନା କେତେ ମିନିଟ୍ ଲାଗିବ।
ବର୍ତ୍ତମାନ ଦେଖିବା ମୁଁ ପରେ କଥା ହେବି ମୁଁ ଟିକେ ବ୍ୟସ୍ତ ଅଛି ଆପଣଙ୍କୁ କଲ କରୁଚି ଆଉ ଟିକେ ପରେ।
ଆଉ କେତେ ମିନିଟ୍ ପରେ ଦଶ ମିନିଟ ପରେ ହୋଉ ହଉ ରଖୁଛି।